ଶୁଣାଗଲା।
ହଁ ଆଉ କୁହନ୍ତୁ କଣ କରୁଚନ୍ତି?
କିଛି ନାଇ ବସିଚି ଏମିତି ଆଉ।
ଆଉ ଝିଅ?
ଝିଅ ଆସିଲା ଟିଉସନ ତାକୁ ନେଇକି ଆସିିକି କହିଲା ମୋ ମ୍ୟାଥ କରିକି ମୋ ମୁଣ୍ଡ ପାଗଳ ହେଲାଣି ମୁ ଟିକେ ଟିଭି ଦେଖେ।
ଏ ଏଇ ଟାଇମ୍ ଟା ତାପରେ ବହୁତ ପଢା ପ୍ରେସର୍ ପଡିବ।
ହଁ ମୁଁ କହିଲି ହଉ ଦେଖ ଅଧଘଣ୍ଟ ଖଣ୍ଡେ ଦେବି ଦିନ ଯାକ ତତେ ଅଧଘଣ୍ଟେ ଟାଇମ୍ ଦେଲି ଟିଭି କଣ ଯାହାବି ଦେଖୁଛ? ଟିପୁ ଟିଭିରେ ବି ସେ କାର୍ଟୁନ ଦେଖିବ। ଫିଲ୍ମ କେବେ କେମିତି ଯେମତି ଭଲ ବାହୁବଳି ଫିଲ୍ମ ଆସିଲା କି ସେ ଯୋଉ ଦଶବତା
ତାପରେ ଭଲ ଏଇ ସବୁ ଫିଲ୍ମ କାର୍ଟୁନ୍ ଦେଖିବା ଭଲ। ସେଇ ଯୋଉ ଏବେ କାଳର ଯୋଉ ଫିଲ୍ମ ବାହାରୁଛି ତ ତାକୁ ଦେଖିବା କଥା ହିଁ ନୁହେଁ ଛୁଆ ମାନେ।
ହଁ ନାଇଁ ସେ ସେ ସବୁ ପ୍ରିୟ ବି ନାହିଁ। ସେ ସବୁ ଏଇ ଜିନିଷ ଦେଖିବାକୁ ଭଲ ପାଏ ତ। ଏବେ ତ ଏ ଭଲ ପାଉଚି ମୁଁ ଆଉ କହିଦେବି ନାଇଁ ମୋ ଝିଅ ଏମିତି କିନ୍ତୁ ଫିଉଚର୍ କଥା ତ ମୁଁ ଜାଣିନି। ଏବେ ଛୋଟ ଛୁଆଳିଆମି ଅଛି। ତ ଏବେ ସେଟା ତ ପସନ୍ଦ କରୁ ଚି ବଡ ହେଲେ
ସେ କଣ କରିବ କଣ ନାଇଁ, ନାଇଁ ତୋମେ ହଁ ସେଟା ତ କହିହବନି ପଢୁ ପଢାପଢି କେମିତି ଚାଲିଚି? ଭଲ ଚାଲିଚି ତ?
ହଁ ପଢେ ତ ସେମିତି ଭଲ ପଢେ। ଭଲ ପଡେ ଯେ ଏତେ ମେହନତ ମାନେ ଉଁ କଣ କହିଲ କଠିନ ପରିଶ୍ରମ ବାଲା ନୁହଁ।
ତାକୁ ଟିକେ କହିବେ ସଖାଳୁ ସକାଳୁ ଉଠିକି ପଢିବ।
ତାକୁ କହିଲି ମୁଁ କହିଲି ଯଦି ତୁ କିନ୍ତୁ ସ୍କୁଲ୍ ଟିଉସନ ଯିବା ପାଇଁ ଯେବେ ମନା କରିବ ଚିଡିବ। ମୁଁ କହିଲି ତୋମେ ମଜାମସ୍ତି କରୁଚ ସ୍କୁଲ୍ ରେ ବୋଧେ। ନହେଲେ ସ୍କୁଲ୍ ଟିଉସନ ମନା କଲେ
ନାଇଁ ନାଇଁ ଛୁଆ ମାନେ ସେ ସ୍କୁଲ୍ ଯାଉଚନ୍ ତି ଟିଉସନ ଯାଉଚନ୍ତି ସାଙ୍ଗସାଥି ଅଛନ୍ତି ନା ମୋ ପୁଅ ବି ସ୍କୁଲ୍ ସେ ଠାକୁରଙ୍କୁ ଡାକୁ ଥିବ କେମିତି ଜଲଦି ସ୍କୁଲ୍ ଟା ଖୋଲିଯାଉ। ହେଲା ମୁଁ କହିଲି ଆରେ ଗ ମଉଚି ନାଇଁ ନାଇଁ ଖୋଲି ଯାଉ ତ ଘରେ ବସିକି ମୋତେ ବିରକ୍ତ ଲାଗିଲାଣି ବୋର୍ ହେଇଗଲିଣି।
ହୁଁ, ମୁଁ ତାକୁ କହିଲି ମୁଁ କହିଲି ଚା ସ୍କୁଲ୍ ଯୋଉଦିନ ସକାଳ ଚାରଟାରୁ ଉଠିବୁନି ସେଇଦିନ ତୋର ସ୍କୁଲ୍ ବନ୍ଦ କରିଦେବି ସଲାକଥା। ଏଥର କରିଦେବି ସେମିତି ଚାରଟାରେ ଆଲାର୍ମ ଦେଇଦଉଚି। ଚାରଟାରୁ ଦିଘଣ୍ଟା ପଢିବୁ ଛଅଟା ଜାକେ। ତାପରେ ସ୍କୁଲ୍ ଯିବୁ ନହେଲେ ସେଦିନ ସ୍କୁଲ୍ ବନ୍ଦ। ସେମିତି କରିବାକୁ ପଡିବ। ଆଉ ଗୋଟେ ବର୍ଷ ବି କାଇଁ ଆଉ ଛଅ ମାସ ହିଁ ଅଛି। ଇ-କହିବାକୁ ଗଲେ।
ହୁଁ ହୁଁ ହୁଁ ହୁଁ ଆଉ ଛଅ ମାସ ଏଇ ଛଅ ମାସ ତ ଟିକେ ପରିଶ୍ରମ କରିବାକୁ ପଡିବ। ଆଉ ଏଇଟା କଣ ତମେ ନିଜ ପାଇଁ କରୁଛ।
ହୁଁ।
ତମ ଫ୍ୟୁଚରଟା ତମେ ନିଜେ ଲେଖିବ। ଆମେ ଖାଲି କହିବୁ। ଆମେ କଣ କରିପାରିବୁ ଯେ ଏଇ ଏଗଜା ଆମେ ଲେଖିପାରିବୁ କି?
ହୁଁ ସେଇଟା ପରା।
ତାପରା ମୁଁ ତ ସେମିତି ଯେତିକି ସମୟ ତା ଭାଙ୍ଗରେ ବସିଥିବି ସିଏ ପଢିବ ନହେଲେ ନାହିଁ ସେଇଥିରେ ପେନଟେ ପେନସିଲରେ ଖେଳ ଚାଲିଥିବ।
ସେଇ ତ ଆଉ।
ମନ ଟିକେ ସେ ମାନେ ଏମିତି ମାନେ ମନ ମୁୋଟିଆ ଏକରେ ମୋଝ ତାହେଲେ ସେ ଟ୍ୟୁସନରେ ଯାହା ପଢ଼ିକି ଲେଖିବ କିନ୍ତୁ ଏମିତି ଘରେ ହାର୍ଡୱାର୍କ ନାହଁ। ସାର କହିଲେ ସେ ଭଲ କହୁଛି। ଭଲ ମାନେ ପାଠ ଅଛି କିନ୍ତୁ ଲେଖିବା ଶୈଳୀ ତାର ଭଲ ନାହିଁ। ଯେମିତି ଆମକୁ ଗୋଟେ କୋଶ୍ଚିନ୍ ପଚାର କଲା ଏଇଟା କଣ କରୁଛନ୍ତି ଆଉ ଏତିକି ତାର ଉତ୍ତର ଦିଅ। ଆମେ ଟିକେ ଭଲ କି କେବଳ ସଟିକନା ହଁ ନାହିଁ ଏରେ ଉତ୍ତର ଦେଇଦେଲେ ତ ଭଲ ମାର୍କ ଆସିବନି ନା ତାକୁ ଟିକେ ଲମ୍ବେଇ
ହୁଁ ହୁଁ ହୁଁ ପୁରା ତାକୁ ବୁଝେଇକି କହିବାକୁ ପଡିବ।
କ କିଲଲେ ନା ଇଏ ଖାଲି କଣ ସାର ତ ଏତିକି ପଚଲେ ମ ମୁଁ ଆନ୍ସର ଠିକ କହିଲେ ଗଲା ମୁଁ କିଲେ ଆନ୍ସ ଠିକ କଲେ ପାଞ୍ଚ ମାର୍କରୁୁ ଗୋଟେ କି ଦି ମାର୍କ ମିଳିବ। କିନ୍ତୁ ତମେ ଭଲକି ଲେଖିଲେ ପାଞ୍ଚ ମାର୍କ କମ ସେ କମ ତ ଚାରି ମାର୍କ ହାପ୍ ତ ମିଳିଯିବ ନା
ହଁ।
ଯେହେତୁ ତମ ପାଖରେ ଯେହେତ ଆନ୍ସର ଠିକ୍ ଅଛି ମୁଁ ଆମକୁ ଉତ୍ତର ଆସିନି କଣ ଲେଖିବା ଉତ୍ତର ଆସିଛି କିନ୍ତୁ ଆ କିଏ ଲେଖୁଛି ଏମତି।
ତାକୁ ଟିକେ ନା ଲମ୍ବା କରିକି ଲେଖିବାକୁ ପଡିବ। ଟିକେ ଲମ୍ବା କରିକି ଲେଖିଲେ ତମ ମାର୍କ ବି ସେମତି ଦେବେ ନା ସେ କଣ ସବଜେକ୍ଟଟା ଭଲ ହଉଛି।
ମ୍ୟାଥ ହୁଏ ସାଇନସ ମ୍ୟାଥ ଭଲହୁଏ ତାର।
ମ୍ୟାଥ ଭଲ ହୁଏ ନା ପ୍ରାୟ ପିଲାଙ୍କର ମ୍ୟାଥ ହିଁ ଭଲ ହୁଏ।
କିନ୍ତୁ ମ୍ୟାଥ ଭଲ ହ ସାଇନ୍ସରେ ଫିଜିକ୍ସ ଭଲ ହଉନି। ବାୟୋଲୋଜି କେମିଷ୍ଟ୍ରି ବଲୁଛି।
ଆଉ ମୋ ପୁଅର କଣ କହିଲ ହିନ୍ଦୀଟା ଭଲ ହଉନି କହି ଦଉଛି ପୁରା ପା ସେମାନେ ତ ମାନେ ଇଏରେ କଥା ହଉନାହାନ୍ତି ଓଡିଆରେ ଓଡିଆ ତମେ ତାଙ୍କୁ ଫାଷ୍ଟ ଦେଖିବ ବ ସେ ବୋଧେ ବିହାରିକି କଣ ହେଇଥିବେ।
ହଁ ମୋଝିକୁ ସବୁ କହନ୍ତି ତମେ ଓଡିଆ ର ତ ନୁହଁ ତମେ ଏ ଯୋଉ ଅଲଗା ଜାଗାର ଏ ହିନ୍ଦୀ ଟା ପୁରା ସ୍ପଷ୍ଟ ପୁରା ନା ସେ ଛୋଟର ପଡି କହିଗଲେଣି ନା କିନ୍ତୁ ସେଥିପାଇଁ ମୋଝି ନେଲଣି ସେ ସଂସ୍କୃତି ନେଇଚି ତାକୁ ମୁଁ କହିଲି କି ହିନ୍ଦୀ ନେ କାରନ ୟାଙ୍କର କଣ ସାଂକ୍ରିଟରେ ଲେଖିବ। ସାଂସକ୍ରିଟ ପଢିବ ଯେମିତି ଲେଖିବ
ଓହୋ ଆମର କିନ୍ତୁ ନା ସାଂସକ୍ରିଟ ନାଇଁ ଆମର ହିନ୍ଦୀ ନହେଲେ ଓଡିଆ ଏଇ ଦିଟା ଭିତରୁ ଗୋଟେ ନବ ମାନେ ହଁ ଆର ବର୍ଷଠୁଁ ଓଡିଆ ନେଇଯିବ ଏଇ ବର୍ଷଟା ହିନ୍ଦୀ ପଢୁଛି ଆଉ ହିନ୍ଦୀଟା ବି ହଟିଗଲେ ଗଲ ବହୁତ ଏତଟା ଭୁଲ କରୁଛି।
ହଁ ସେ ସମସ୍ତେ ଭୁଲ କର ଆମେ ବି ହେ ଆମକୁ ଓଡିଆ ମାତ୍ରାରେ ଆମେ କେତେ ଭୁଲ କରିବା କହିଲେ?
ହ ହଁ ଏଇ ଯୋଉ ହଁ ସେ ସେ ସେଇଟା କରୁଛି। ଦନ୍ତେଶ ତାଲବେେଶ ମୁଦନେଶ ଭିତରେ ଜାଣି ପାରୁନି।
ମୁଁ ତ ଆଜି ଏକ ହର୍ଷେଇ ଦୀର୍ଘ ଜାଣିପାରିଲିନି ଖାଲି ଓଡିଆରେ କହିବେ ନାରୀ ନା ନଦୀ କ ନା କଣ ନା ହେଲେ ଦୀର୍ଘ ହେଇ ଦବ ହିନ୍ଦୀରେ କଣ କରିବ? ହିନ୍ଦୀରେଟଡେ ସେମିତି କରୁମ ନା ସେମିତି ଗୋଟେ ଗୋଟେ ଜାଗା ତ ଉଲଟା ଫଲଟା ହେଇଯାଉଛି ମୁ ମୁଣ୍ଡ ଖରାପ ହେଇଯାଇ ଏଇ ହର୍ଷେଇ ଦୀର୍ଘେଇ
ହରେ ଆଉ ଇଂଲିଶ ମିଡିୟମ ଛୁଆ ଯେହେତୁ ତାଙ୍କର ଇଂଲିଶ ଟା ଭଲ ହଉଛି ମାଥ୍ ଭଲ ହଉଛି ଫିିଜିକ୍ ବାୟୋଲୋଜି ଏଗୁଡା ସବୁ ଏଇ ଥର ଟୁସନ ଦେଇଦେଲି ଫିଜିକସ ବାୟୋଲୋଜି ଆଉ କେମିଷ୍ଟ୍ରି ମାନେ ସବୁ ପାରିଲା କେମିଷ୍ଟ୍ରି ରେ ଟିକେ ହାର୍ଡ ଲାଗିଲା ତାକୁ ସେଥିରେ ଯୋଉ ମ୍ୟାଥ୍ ଫ୍ୟଥ୍ ଥାଏ ନା ସେଟା ଟିକେ ତାକୁ ହାର୍ଡ ଲାଗିଲା ମୁଁ କହିଲି ନାଇଁ ତୁ ଟଟିସନ ଯା ସେ ତିନିଟା ସବଜେକ୍ଟ୍ ରେ ଯାଉଛି ହଜାର ଟଙ୍କା
ଆମର ଏଠି ଗୁଟେ ସବ୍ଜେକ୍ଟ ହଜାର୍।
ହଁ।
ତାପରେ କଣ କହିଲ ତାପରେ ସପ୍ତମ ହେଲା ନା ଏଇ ନ ହଉଛି ମେନ୍ ହଉଛି ଅଷ୍ଟମ ନବମ। ନାଇଁ ଏଇଥିରେ ଜଣାକୁ ପଡିବ ଛୁଆଙ୍କ ତେଣୁ ଏବେଠୁ ଟିଉସନ ଦେଇଛନ୍ତି ଭଲ କରିୁଛନ୍ତି।
ହୁଁ ମୁଁ ଏବେ ଦେଇଦେଲି ମୁଁ କହିଲି ନାଇଁ ନାଇଁ ତ ବାବା କହୁଥିଲ ନାଇଁ ସେ ଆଉ ବର୍ଷେ ପଢୁ ମୁଁ ନା ନା ତାକୁ ଟ୍ୟୁସନ ଦିଅ ସିଏ ବଡ ହେଲାଣି ବେଶୀ ଗେଲା ଏବେ ହଉଛି
ହୁଁ ମୁଁ ବି ସେଇ ସପ୍ତମ ଯାକେ ଦେଲି କଣ କହିଲେ ସେ ପନ୍ଦରଶହ ଷୋଳଶରେ ହିଁ କରୁଥିଲେ ତାପରେ ଗୋଟେ ଭଲ ଅଧିକା ଯେତିକି କ୍ଲାସ ଯିବ ସେତିକି ପଇସା ନା ଅଷ୍ଟମ ନବମ ଦଶମ ଏଇ ତିନିଟା ପ୍ରତି ସବଜେକ୍ଟରେ ହଜାରେ ହିଁ ନଉଛନ୍ତି।
ହଁ ତାପରେ ତ କଲେଜ ପଢିଲେ ଆହୁରି ବଢିଯିବ ଆଉ। କଲେଜ ପଢ଼ିଲେ ଆହୁରି ପଢି
କଲେଜ ପଢିଲା ଆହୁରି ତାପରେ ଏଠି ଆମର ମାଗାଣା ଯେହେତୁ ଇଏ କେନ୍ଦ୍ରୀୟ ବିଦ୍ୟାଳୟଡା ତେଣୁ ଓନ୍ ଗର୍ଲ ଚାଇଲ୍ଡ ବୋଲି ପଇସା ନାହିଁ ଆମର ଫିସ୍ ନାହିଁ ଏମିତିରେ ଫିସ୍ ମନ୍ଥଲି କେବଳ ଫିସ୍ ପଡ଼େ କିନ୍ତୁ ଆଡ଼ମିସନ୍ କିଛି ନାହିଁ। କାହାକୁ ବି ନାହିଁ କିନ୍ତୁ ଆମର ମନ୍ଥଲି ବି ଫିସ୍ ପଡ଼ିବନି
ଓହୋ ମାନେ ତାଙ୍କର ଜମା ସ୍କୁଲ ଫିସ୍ ପଢୁନି।
ମାନେ ଅଲଗା ଲୋକର ପଡିବ ସ୍କୁଲ ଫିସ୍ ମନ୍ଥଲି ପଡିବ ଆଠଶହ ନା ହଜାର ଟଙ୍କା ଏତେ କିନ୍ତୁ।
ହଁ। ଓହୋ ଏମିତିକି। ହ୍ୟାଲୋ। ହ୍ୟାଲୋ।
ଗା ପ ବି ଦବାକୁ ପଡୁଛି କଣ କର
ହୁଁ ତାଙ୍କର ପଡିବ କେବଳ ମନ୍ଥଲି ଫିସ୍ ଟା ମନ୍ଥଲି ଫିସ୍ ପଡିବ ସେ ମନ୍ଥଲି ଫିସ ରେ ହିଁ ତମେ ଆଁ ଯାହା କିଛି ଦବାର ଥିବ ଛଅଶହ କି ଆଠଶହ ଯାହା ଥିବ ସେ ଦେବେ କିନ୍ତୁ ଯେହେତୁ ଇ ଗୋଟିଏ ଛୁଆ ମାନେ ସିଙ୍ଗଲ ଗାର୍ଲ ତେଣୁ ୟାକୁଁ ସେତେ ପଡେନି ଆଗ ଦଉଥିଲି ପଞ୍ଚମ ଯାକେ ଦିଆ ହେଇଥିଲା ତାପରେ ଷଷ୍ଠ ରୁ ଅଛି ଷଷ୍ଠରୁ ଟୁଏଲଭ କ୍ଲାସ ଯାକେ ଅଛି ବାର କକ୍ଷ ଯାକେ କିନ୍ତୁ ମୁଁ ଯେହେତୁ ବାର କ ବାର ପକ୍ଷିଆ ଯାକେ ଯିବନି ନା
ହଁ ସେ ପ କଣ କହୁଛ ବାହାରେ ପଢିବ
ହଁ ସେଇଟା ନହଲେ ଏଠି ଯଦି ବାହାରେ ପଢିନନ୍ତି ଆର୍ଟସ ଥିଲେ ଏଠି ଦେଇଥାନ୍ତି ଏବା ସାଇନ୍ସ ନ ପଢି ସେ ସ୍କୁଲରେ କେବଳ ସାଇନ୍ସସି ଅଛି କେତେ ସୁବିଧା
ଓ ସିଏ ମାନେ ଝିଅଙ୍କର ଇଚ୍ଛା ଆର୍ଟସ ପଢିବେ
ହଁ ଝିଅର ଇଚ୍ଛା ତା ବାପା କୁ କହିଲେ କି ତମେ ସାଇନ୍ସ ନିଅ। କୁହ ସେ କହୁଛନ୍ତି ନା ତାର ଯାହା ଇଚ୍ଛା ସେ ଯୋଉଟା ତାର ଇଚ୍ଛା ସେ ଯିବ ନା ମୁଁ ବାଧ୍ୟ କରି ତାକୁ ଜବରଦସ୍ତ।
ନାଇଁ ନାଇଁ ଛୁଆ ମାନଙ୍କୁ ନାଇଁ ଜବରଦସ୍ତି କରିବା କଥା ନାଇଁ ତାଙ୍କର ଯୋଉଟା ଇଛା ସେ ପଢିବେ ଆଉ।
ମୁଁ ଯାହାକୁ ବି ସାଙ୍ଗ ନହେଲେ କଣ ହବ ମୁଁ କହିଲି କଣ ହବ ତମେ କଣ ପାଇଁ ନେଇଥିଲ କହିଲେ ମୁଁ କଣ ଟା ନେଇକି ତାଡିପକେଇବି କ? ତାଙ୍କ କଥା କେମିତି କ ଆମେ ତ ଏମତି ସେ ତ ଡାକ୍ତର ଲାଇନ ସେ ଲାଇନ୍ ଯିବା ପାଇଁ ବିଲକୁଲ ମଙ୍ଗୁନି କାହିଁ ତାକୁ ବାଧ୍ୟ କରୁ- ବସ ଲାଇନ୍ ଯିବା ପାଇଁ
ନାଇଁ ଦେଖ ତାର ଯୋଉଟା ଇଛା ନାହିଁ ନା ତାକୁ ବି ଜବରଦସ୍ତି କରିବାଟା ଭଲ ନାହିଁ
ହଁ ସେ ମୁଁ ବି ଟିକେ କଣ ଟିଚର ଯୋଉ ଗମେଣ୍ଟ- ଟିଚର ତ ଗ୍ୟାରେଣ୍ଟି ନାହିଁ ଗମେଣ୍ଟ ଟିଚର ହେଇପାରିବ ବୋଲି ପ୍ରାଇଭେଟ ଧରିନିଅ କିନ୍ତୁ ସାଇନ୍ସ ନେଲେ କଣ କି କମ୍ପୁଟର କମ୍ପୁଟର ସାଇନ୍ସ ଟା- ଆରାମ ସେ ଓଡିଶା ବାହାରେ ବି ଭଲ ଚାକିରିଟି ମିଳିପାରିବ କି ଓଡିଶା ଭିତ ରେ ଭଲ ଚାକିରି ମିଳିପାରିବ ମୁଁ ସେଇଟା ଭାବିକି କହିବି। କିନ୍ତୁ ସେ ତ ରାଜି ଦି ଜଣ ଯାକ କେହି ନାହାନ୍ତି ଆଉ କିଏ ସେ ତ ଯିଏ କରିବ ସେ ମଙ୍ଗୁନି ନହେଲେ ସେ କହିଲା ସେ ପା କହିଲା। କହିଲା ଯଦି ମୋତେ ଏତେ ବାଧ୍ୟ କରିବ ଆଉ- ପଷତ ଏବେଠୁ କହିେଉଛି ମୁଁ ମାଟ୍ରିକ ପରୀକ୍ଷାରେ ଅଧା ଲେଖିବିନି ଛାଡି ଦେଇକି ଆସିବି
ହି ହି ହି ସାଇନ୍ସ ରେ ନେବେନି ନା କମ୍ ଲେଖିଲେ ସାଇନ୍ସ ରେ ନେବେନି ଯି
ନେବେ ନି ହଁ ଏମତି ପା ମୁଁ ଆଉ କଣ ବାଧ୍ୟ କରିବି। ମୁଁ କହିଲେ ହଉ ତୁ ନେଲୋ ମା ତୋର ଯାହା ନଉଛୁ ନେ ତୋ ଇଛା।
ହଁ ହଉ ତାଙ୍କର ଯାହା ଇଛା ସେ କରନ୍ତୁ ଆଉ। ତାପରେ ଆମେ ବି ଛୁଆ ମାନଙ୍କ ସେ ସାଇନ୍ସ ଫିଜିକ୍ସ ବାୟୋଲୋଜି ତ ଆଗରୁ- ପଢୁଥିଲେ ନା ଏବେ ପଢୁଛନ୍ତି ନା
ହଁ ଏବେ ପଢୁଛି କିନ୍ତୁ ତାକୁ ମୁଁ ମ୍ୟାଥ ବି ଭଲ ମ ଭଲ ନା ବିଲକୁଲ ସେ ସେଇ ଲାଇନ ଯିବାକୁ ଇଛା ନ
ପଡିବ ଆଉ ମ୍ୟା
ତାର ପୁଣି ସବୁଠୁ ଭଲ ଏଇଟା ହିଁ ହଉଛି ମ୍ୟାଥ ହିଁ ଭଲ ହଉଛି ସାଇନ୍ସ ଭଲ ହଉଛି କିନ୍ତୁ ସାଇନ୍ସ ରେ କେବଳ ଫିଜିକ୍ସ ଚାପଟର ଟା ଟିକେ ହାଡ ତାକୁ ଆସୁନି ମାନେ ଆସୁଛି କିନ୍ତୁ ସେତେ ଭଲ ହଉନି ଯେମିତି ମା ଏକା ପୁରା ଭଲ ହେଇଯା ସାଙ୍ଗ ସାଙ୍ଗେ କୋଶ୍ଚିନ ଦେଲେ ଆନ୍ସର କଣ ଦବ ଏଇ ଜିନିଷ ସେତେ କରିପାରନି।
ସେ ଭଲ ଧରିଥାନ୍ତେ ସେ ଇଚ୍ଛା କରୁନାହାନ୍ତି କିନ୍ତୁ ଧରିଥାନ୍ତେ ଭଲ ହଁ ଆଉ ଏଇଟା କଣ କହିଲ ଏଇ ଯୋଉ ନ ବହୁତ ପଲିିଟିକାଲ ସାଇନ୍ସ ଆସଛି ଇକୋନୋମିକସ ଆସିବ ଏଇଟା ଟିକେ କହୁଛନ୍ତି ସିନା କିନ୍ତୁ ମୁଁ ଜାଣିଛି ମୁଁ ପଢିଛି ନା ମତେ ହାଡ ଲାଗେ କନ ମୁଷ୍ଟା ହାଡ ଲାଗୁଛି।
କଟା ଆଟ ଟା ହଁ ହଁ ଇକୋନୋମିକ୍ସ ମୁ ବି ପଢଛି ମତେ ବି ଭଲ ଲାଗେ।
ହଁ ମତେ ବି ହାର୍ଡ ଲାଗେ ମତେ ଇକୋନୋମିକ୍ସ ଅନ ଥିଲା ମୋର ମତେ ସେଇଟା ହାର୍ଡ ଲାଗେ। ହଁ ହେଲେ ଟିଚର ଲାଇନରେ ଯାଇପାରିବ ଆଉ। ଓ ହଉ ରଖୁଛି ଆଉ।
ହଁ ହଁ।